ହ୍ୟାଲୋ।
ହ୍ୟାଲୋ ହଁ।
କଣ କରୁଥିଲ?
ଆଉ ଖାଉଛି ବସିକି।
ଖାଇ ଖାଇ କଥା ହଉଛ ଆଁ?
ଆଉ ସକାଳୁ କିଛି ଖାଇନି ବସିକି ସୋଲା ଚୋବୋଉଛି।
କଣ ଆ କିଛି ଆଣ୍ଟି ଟିଫି
ଆଣ୍ଟି ଆଣ୍ଟି ତାଙ୍କର ଚାହା ରୁଟି ଖାଇସାରିଲାଣି ମୋ ଛୁଆ ପାଇଁ ମୁଁ କହିଲି ମୁଁ କଣ ଖାଇବି? କହିଲା ଯୋଉ ବାପା ଯାଇଛନ୍ତି ପରିବାର ହାଟକୁ ପରିବା ଆଣିଲେ କଣ କରିଦେବି ଖାଇବୁ।
ହୁଁ ହୁଁ।
କହିଲା ଯା ବିସ୍କୁଟ୍ ଆଣିକି ଖାଇବା ପାଇଁ ଯେ ତା ଦୋକାନରେ ବାଗ ବିସ୍କୁଟ୍ ନାହିଁ।
ପଖାଳ ଖାଅନି କି ତମେ?
ହୁଁ ପଖାଳ ଖାଇବି ପା ଯୋଉ ପରିବା ନାହିଁ ବାପା ଯାଇଛନ୍ତି ପରିବାହାଟକୁ ପରିବା ଆଣିଲେ ଖାଇବୁ ଆଉ।
ହୁଁ।
ଆଉ ତମେ ପାଠ ପଢ଼ୁଥିଲ ହଠାତ୍ କଣ?
କହିଲି ଟିକେ ତମ କଥା ମନେ ପଡିଲା ବେଶୀ ତ କହିଲି ଟିକେ କଥା ହେଇଯାଏ। ହୁଁ।
ଆଉ କାଲି କଣ କଣ ହେଲା କାଲି?
କାଲି?
ହୁଁ।
ମାନେ?
ଆରେ କାଲି କଣ କଲ କାଲି ଦିନ ମାନେ କଣ କଲ?
ଦିନ ସାରା ପଢିଥିଲି, ଶୋଇଥିଲି। ତାପରେ ଇଭିନିଂରେ ଟିକେ ଉଁ ସରି ଯାଇଥିଲା ପରିବାଯେ ଯାଇଥିଲି ମାର୍କେଟ ଆଣିବାକୁ। ତାପରେ ଆଣିକି ପୁଣି ରୋଷେଇ କରି ଖାଇକି ଟିକେ ଫୋନ ଦେଖିଲି ତାପରେ ପୁଣି ପଢିକି ଶୋଇପଡିଲି ଆଉ।
ହୁଁ ତୁମେ ଏକାଟିଆ ଯାଉଛ ମାର୍କେଟ ନା ସାଙ୍ଗହେଇକି ଯାଉଚ ସବୁ?
ନାଇଁ ସାଙ୍ଗ ହେଇକି ଯାଉଛୁ। ହୁଁ ଏଇଟା ଆମର ମାର୍କେଟ ଉପରେ ହିଁ ମୁଁ ରହୁଛି ତ ଯାଉଛୁ ଯୁଆଡେ ଆଉ।
ଆଚ୍ଛା ତମ ପଣସ ଚିଲ ପଣସ ଚିଲ୍ଲି ତମକୁ ଭଲ ଲାଗେ?
ହଁ ପଣସଚିଲ୍ଲି ଭଲ ଲାଗେ ବାକି ବନେଇ ଆସେନି।
ତମକୁ?
ପଣସ ନା ପଣସ ମଞ୍ଜି ଟା ଭଲ ଲାଗେ ମଞ୍ଜି ରେ ଜଉ ଭଜା ହବ ସୋରିଷ ମସଲା ଦିଆ ହେଇକି? ଆଉ ପଣସ ଡାଲମା ଟା।
ହୁଁ ହୁଁ। ନାଇଁ ଚିଲି ଟା ହେଟା କ୍ରିସ୍ପି ହେଇଥାଏ ନା ମୋତେ ଭଲ ଲାଗେ।
ଉଁ ଚିଲି ତ ମୋ ମା କରିବନି କହିବ ମୋତେ ଏରା ବନେଇ ଆସେନି ମୁଁ କରିବିନି ମୁଁ କହିବି ମୋବାଇଲ୍ ଦେଖି ନ ହେଲେ ଟିକେ ବନେଇଦେ। କହିଲା ଏତେ ପାଲା ମୋର କିଏ କରିବ?
ଓହୋ। ଆଉ ରଜ ପାଇଁ ସବୁ ଡ୍ରେସ କିଣିଲଣି?
ହୁଁ କେବେଠୁ ସଇଲାଣି ଆଉ। ଆଉ ତ ଦିଦିନି ପରେ ରଜ ଆଉ ଆଜି ଗୋଟେ ଦିନ କାଲି ଯାଇକିନା ପହରଦିନ ରଜ ଆଉ।
ମୁଁ ତ ଘରକୁ ଯାଇପାରୁନି ଆଉ।
ପରୀକ୍ଷା ରେ ଫସିଗଲ।
ହୁଁ।
ପରୀକ୍ଷା ଟେ ଉଁ ପରୀକ୍ଷା ଟିକେ ଭାବି ଚିନ୍ତି କରିବାକୁ ହଉନାହିଁ ନା। ପିଲାମାନେ ରଜରେ ଟିକେ ବସିକି ଖେଳିବେ କି କଣ?
ଆମ ଏକ୍ସାଯାମ୍ ଆମ ଇଏ ଟା ସେଇଭଳିଆ ମାନେ ଆମ କଲେଜ ଟା।
ହଁ
ଯୋଉ ଗୋଟେ ପର୍ବପର୍ବାଣିୀ ଥିବ ଆଉ ତା ପରଦିନ କି ତା ପୂର୍ବରୁ ଯେମତି କରିବ କିଛି କୁଆଡେ ମଜାମସ୍ତି କରିପାରିବେନି।
ମାନେ ସବୁ ମାନେ ସବୁ ପର୍ବବାଣିକି ଠିକ୍ ଟାଇମ୍ ବେଳକୁ ହିଁ ଆସିବ ଭାରି ପରୀକ୍ଷା।
ହଁ ସେମିଷ୍ଟର ଉଡା ସେଇଭଳିଆ ହିଁ କରୁଛନ୍ତି। ଇଣ୍ଟରନାଲ ପ୍ରାକ୍ଟିକାଲ ଏକଯାମ୍ ସବୁ ଏମତି ହିଁ କରୁଛନ୍ତି।
ବେକାରିଆ
ମଝିରେ ଥରେ କରିଥିଲେ ପ୍ରୋଜେକ୍ଟ ପେପର ମୁଁ ମୁଁ ଆଶ୍ରମ ଯିବି ବୋଲି ଠାକୁରଙ୍କର ବାହାରିଛି ଏ ପ୍ରୋଜେକ୍ଟ ପେପର ର ଅ ଯୋଉ ସ ଆ ସବମିସନ ଡେଟ ଆଉ ପ୍ରେଜେଣ୍ଟେସନ କରିଛନ୍ତି ମୁଁ କଣ କରେ? ଫିର୍ ବି ମୁଁ ଯାଇଥିଲି ମୁଁ କଲି ମାର୍କ ଦିଅ ନଦିଅ ମୁଁ ଯିବି। ହଁ ପା।
ଆମର ଏଇନା କରୁନାହାନ୍ତି ଠିକ୍ ଖୁଦରୁକୁୁଣି ଓଷା ବେଳକୁ କରିବେ।
ମୁଁ କଲି ତମ କଲେଜ ରେ କଣ କେମିତି କରନ୍ତି?
ଏଇ ତମର ମାନଙ୍କର ସେକେଣ୍ଡୟର ଏଗ୍ଜାମ୍ ଫୋର୍ଥ ସେମିଷ୍ଟାର ଟା ଅ ହେଲା ଏଇ ରଜ ବେଳକୁ ତାଙ୍କର ଏଇ ଜୁଲାଇ ମାସ ଆଡକୁ ହବ ଆଉ।
ତମ କଲେଜରେ କଣ କେମିତି ଭଲ ନା ଏମତି ହଇରାଣ କରନ୍ତି?
ନାଇଁ ହଇରାଣ ବୋଲି କଣ ଭଲ ଚାଲେ କିନ୍ତୁ ହଇରାଣ କରନ୍ତି ପରୀକ୍ଷା ବେଳକୁ ଟିକେ ଆଉ। ଏପଟେ ପଢାପଢି ମାନେ ଯଉଟା କରିଥିବେ କି ନାହିଁ ମେ ଏଉ ଯଉ ମାନେ କରିଦେଇଥିବେ କଣ ଯୋଉ ଅନସ୍ ଅନସ୍ କ୍ଲାସ୍ ଟା ମାନେ ବହୁତ ଭଲସେ ହୋଉଛି।
ହୁଁ।
ଆଉ ମାଇନର କ୍ଲାସ ଗୋଟେ ଯଦି ଭଲରେ ହୋଇଥିବ। ଆରଟା ଏଥର ହିଷ୍ଟ୍ରି ମାଇନର ଅଛି ସେକେଣ୍ଡ ଇୟରରେ। ଏ ଯୋଉ ସାର୍ କହୁଛି ସେକେଣ୍ଡ ସେମିଷ୍ଟରରେ।
ହୁଁ।
ହେଟା ମାନେ ହିଷ୍ଟ୍ରି କ୍ଲାସ୍ ଟା ଏତେ ମାନେ ଭଲରେ ହଉନି। ତାଙ୍କ ଅନର୍ସ ପିଲାଙ୍କର ତ ତ ଭଲରେ ହଉନହିଁ ଆଉ କରୁନାହାନ୍ତି ଆଉ। ଟିକିଏ ନା କୁ ଲେଟ୍ କଲେ ସାର୍ କୁଆଡେ ପଳଉଛନ୍ତିି।
ଅ ହ।
ସାର୍ ଯଦି ନିଜେ ତାଙ୍କ ତରଫରୁ ପଢ଼ୋଉଥିବେ। କ୍ଲାସ୍ ସରିବାକୁ କେତେ ସମୟ ଥିବ ସାଙ୍ଗେ ସାଙ୍ଗେ ହଁ ମୋର କାମ ଅଛି ମୁଁ ଟିକେ ଯାଉଛି ଭାରି।
ହଁ ହଁ ଏମିତି ଆଉ ଆମର କହିବେ ଆଉ ଦଶ ପନ୍ଦର ମିନିଟ୍ ଟିକିଏ ୱେଟ୍ କର।
ନା ଆମ ଅନର୍ସ କ୍ଲାସ୍ ବି ସେଇଆ କହିବା ଟିକେ ୱ ଯୋଉ ଅପେକ୍ଷା କର। ଆମେ ଏଯଉ ଆଉ ଦଶମିନିଟ୍ ପଢ଼ିଦେଲା ପରେ ଯିବରେ ଭାରି ଘରକୁ ଏଇନା କଁ କରିବ କି?
ହ୍ୟାଲୋ। ତମ କଥା କିଛି ଶୁଭୁନି। ହ୍ୟାଲୋ। ହ୍ୟାଲୋ।
ହଁ।
ସେଇ କୁର୍ତ୍ତା ସବୁ ତ କୁର୍ତ୍ତି ଆଉ। ଦିଟା ଦିଟା ସେଟ୍ ଅଛି ଆଉ ଆଉ ଦିଇଟା ନର୍ମାଲ୍ କୁର୍ତ୍ତି ଆଉ ଗୋଟେ ଘରେ ପିନ୍ଧିବା ପାଇଁକା ଯୋଉ ଟପ୍ ନେଇଆଇଛି ଆଉ।
ପାଞ୍ଚ ହଳ ଡ୍ରେସ୍ ଆଣିଚ।
ନାଇଁ ହଳେ ଡ୍ରେସ୍ ମୁଁ ଆଣିଥିଲି କୋଉଦିନ? ତିନିହଳ ଆକ୍ଚୁଆଲି ଡ୍ରେସ୍ ଗୋଟେ ଟପ୍ ହେଲା ଖାଲି ଘରେ ପିନ୍ଧିବା ପାଇଁ। ସିଆ। ଆ ମାନେ ମୋ ତିନିହଳ ବି ହେଇନଥାନ୍ତା ମୁଁ ଫାଷ୍ଟ ଯୋଉ ଡ୍ରେସ୍ଟା ଅର୍ଡ଼ର କରିଥିଲି, ସେଟା ମାନେ ଯଉ ଏଟା ମାମା କହିଲା ହଁ ଭଲ ଲାଗୁଚି। ତାପରେ କହିଲା ନାଇଁ ମୋ ଭଲ ଲାଗୁନି ଦେଖାଳେ ହେ ତଳେ ରିଟନ୍ ଡେଟ୍ ପଳେଇ ଥିଲା ମୁଁ କହିଲି ରିଟନ୍ ଡେଟ୍ ଯାଇସାଇଲା ପରେ ମତେ କହୁଛୁ ଆଉ ଭଲ ଲାଗୁନି ବୋଲି ମୁଁନା କଣ କରିବି କହିଲେ ଆଉ ଗୋଟେ ଡ୍ରେସ୍ ଅର୍ଡ଼ର କରିଦେ। ତାପରେ ଯୋଉ ସେଇ ଡେ ଡ୍ରେସ ଟା ଆସି ସାଇଲା ପରେ ସେଇଟାକୁ ରିଟର୍ନ ମାରଦବୁ ତା ଭିତରେ ଏଟାକୁ ପସେଇ ଦେଇଦବୁ। ମୁଁ କହିଲି ଭଲ ଆଉ, ମୁଁ କହିଲି ହଉ ତାହେଲେ ଯାଉଚି ହେଇଟା ଅର୍ଡ଼ର କରିଦେବି ଆଉ, ତାଲେ ଅର୍ କରି ସାରିଲା ପରେ ଆଉ, ହଁ ଯାହାହଉ ଅଲଗା ଡ୍ରେସ ଟା ଯେଉଁ ଅର୍ଡ଼ର କଲି, ତାକୁ ସେଦିନ ଆସ ଆଣିଥିଲା ତାକୁ ସେମିତି ରିଟର୍ଣ୍ଣ ମାରି ସାରିଲା ପରେ ଅ ଆସିଲା ଦେଖିଲା କହିଲା, ଏଇଟା ତ କଲର ଅଲଗା, ଆଉ ତମେ ଏଇ କଲର୍ ଟା ନେଲନି ତ, ମୁଁ କହିଲି, ମୁଁ କେମିତି ଜାଇଁଲି। ଆ ତମେ ଖୋଲା ବେଳକୁ ମୁଁ ତ ମଗେଇଥିଲ ଗୋଟେ କଲର, ଆଇଁଲେ ସେ ଆଉ ଗୋଟେ କଲର। ଆଉ ଆଉ, ସେଇ ଯୋଗୁ ତ ରିଟର୍ଣ ମାରିବାକୁ ପଇଲା। ପୁରା ଏଟା ହବନି ତମେ ଟିକେ ମେଶୋ ଅ ଯୋଉ ମାନେ ଆପରେ, ଟିକେ ନାଗୁ ହଁ, ହେଇଠି କମ୍ପ୍ଲେନ କର, ସେ ଆସିକି ନେଇଯିବେ। ଥରେ କମ୍ପ୍ଲେନ୍ କଲୁ, ଲେଖିଲା ଯେଉଁ ଜୁନ୍ ଦୁଇ ତାରିଖକୁ ଲେଖିଲା। ହେଟୁ ଆସିକି ନେଲାନି, କହିଲା ପୁଣି ଚାରି ତାରିଖରେ। ଗଳେଇ ଚାଲିଚେ, ସେ ନଉନି। ମୁଁ କହିଲି ହଁ ନ ନଉ, ମାନେ ପିନ୍ଧେଦେବି, ଆସିଲେ ମନା କରିଦେବି, ଡ୍ରେସଟା ସମସ୍ତେ ପିନ୍ଧିଦେଲେଣି।
ଅ ହ।
ଆଉ ଗୋଟେ ଯୋଉ ଡ୍ରେସ, ହେଟା ମୁଁ କିଣିଥିଲି ଜନ୍ମଦିନକୁ। ଆଉ ମୋ ଜେଜେଙ୍କର ଯେଉଁ ଡେଥ୍ ହେଇଗଲା, ଆଉ ସେଇଟା ପିନ୍ଧି ପାଇଲିନି। ହେଇଟା ଅଛିି ଆଉ। ହେଇ ଯୋଗୁ ହେଇଗଲା ଆଉ। ଡ୍ରେସ୍ ସିନା ହେଇଗଲା, ଚୁଡ଼ି ନାହିଁ। ଷ୍ଟେସନାରୀ ଏପରର୍ଯ୍ୟନ୍ତ ତ କିଛି କିଣା ନାହିଁ।
ପାଖରେ ନାହିଁ?
ହଁ, ପାଖରେ ଯେ ଏ ମୁଁ ଆଉ ଯାଇନି ମାର୍କେଟକୁ, ମାମା କହିଲା ଆ ଯିବ ବୋଲି ସେ ଆଉ ଯାଇନି, କହିଲା ଆଜି ଯିବ ବୋଲି କହିଚି, ମୁଁ କହିଲି ଆଜି ଯଦି ନ ଯିବୁ ଆଉ ଯାଆନି। ରଜ ପଅରିଦିନ ଆଉ ଯିବା ଦରକାର ନାହିଁ।
ଓ ହୋ। ଏମିତି, ଏମତି ରାଗିଲେ ମୁଁ ତ ରଜ ଦିନ ଡ୍ରେସ କିଣିବାକୁ ଯାଏ, ହେଁ। ମୋର ହେମିତି କିଛି ନାହିଁ।
ଡ୍ରେସ୍ କିଣିବାର ମାନେ କିଛି ନାହିଁ। ମାନେ ଫିଟିଙ୍ଗ ଇସୁ କି କଣ, ମାନେ ସେଇଟା ରେ ମାନେ ଅସୁବିଧା। ମାନେ ଏଠି ଟେଲର ଦୋକାନ ରେ ପୁରା ଭିଡ ହେଇଯାଉଚି। କି ଶାଢ଼ୀ ଦଉଛି ସେ ମାନେ ଫଲସ୍ ପକେଇବା ପାଇଁ, କି ନହେଲେ ବ୍ଲାଉଜ୍, ବ୍ଲାଉଜ୍ ତିଆରି କରିବା ପାଇଁ ଦଉଚନ୍ତି, ନହେଲେ କେତେ ଡ୍ରେସ୍ ପିସ୍ ମାନେ ତିଆରି କରିବାକୁ ଦଉଚନ୍ତି। ଭିଡ଼ ହେଇଯାଉଚି, ମାନେ ସେ ଟିକେ ଶୁଣୁନାହାନ୍ତି, କହିବେ ସେମାନେ ଆଗେ ଦେଇଚନ୍ତି, ତାଙ୍କର ଆଗେ ଶୁଣିବି ନା ତମର ଆଗେ ଶୁଣିବି? ଏମିତିକିନା କହିବେ, ଉ ଅପେକ୍ଷା କରିହେବ କି, ମାନେ ପିନ୍ଧିଲା ବେଳକୁ ସେ କହିବେ, ତମେ ରଜ ଦିନ ସିନା ମତେ ଆର ବର୍ଷ ରଜରେ ମୁଁ କହିଲି କଣ, ମାନେ ରଜ କାଲି, ମୁଁ ଗଲି ଆଜି ସନ୍ଧ୍ୟା ବେଳେ ଡ୍ରେସ୍ କିଣିଲି। ଏମିତିକି ନା ହେଇଚି, ମୁଁ ସନ୍ଧ୍ୟାବେଳେ ଡ୍ରେସ୍ କିଣିଲି, ଆଉ କଣ ରାତିରେ ତାଙ୍କ ଘରକୁ ଯିବିକି? ହେଇଟୁ ସକାଳେ ନେଇକିନା ଗଲି, କହିଲେ ଏଇଟା ପୁରା ଝିଅମାନଙ୍କର ଯୋଉ- କପଡ଼ା ପିସ୍ ଟା ପଡ଼ିଚି, ମୁଁ ଏଇଟା ତିଆରି କରିସାରିଲଣି ଆଉ ଟିକେ ତାକୁ ମାନେ କରିଦିଅ, ମାନେ ହାତଟା ଖାଲି, ଗୋଟେ ପଟେ ହାତ କରିସାରିଲେଣି, ଆଉ ଗୋଟେ ପଟ ହାତ ତାଟା ଖାଲି ତିଆରି କରିଦିଏ ତାପରେ ତୋର କରିଦେବି ଆଉ। ଉଁ ତାପରେ ତାପରେ କହିଲା କି ଆଉ ଆରେ ଆରେ ମୋର ମନେ ପଇଲା ଆରେ ସେ ଶାଢ଼ୀ ନବା ପାଇଁ କହିଥିଲେ ଆଉ ମୁଁ ତାଙ୍କ ଟିକେ ଫଲ୍ସ ଟା ମାରିଦିଏ। ସେ ନେଇଯିବେ ସେ କେବେଠୁ ଦେଲେଣି ଦଶ ପନ୍ଦର ଦିନ ହେଲାଣି। ଏନକିନା ଅପେକ୍ଷା କରି କରି ଦିନ ଗୋଟେ ହେଲା। ମୁଁ ମାନେ ସାର୍ଟା ଦେଇକି ପଳେଇ ଆଇଥିଲି ମୁଁ କହିଲି ମୋତେ ଫୋନ୍ ନମ୍ବରଟା ଦେଇଦିଅ ଆଉ ମୁଁ ସାଟା ହେଇସାରିଲା ପରେ ତମେ ମୋତେ କଲ୍ କରିଦେବ ନହେଲେ ମୁଁ କଲ୍ କରିକି ଆସି ନେଇଯିବି ଆଉ। ଏନ୍ତି ଆସି ନେଲାଠୁ ଦ ଦିନ ଗୋଟେ। ଏଇଠୁ ମୋ ରାଗ ଚିଡେ ମୁଁ କହିବି ସାର୍ଟ ଖଣ୍ଡେ ପିନ୍ଧିବୁ ଯେ ସଜ ଆସିକି କଲାଣି। ଆସିକି ଦିନ ଗୋଟେ ସୋତା ଆଉ କାହିଁ ପିନ୍ଧିବେ କି ନା ରଖିଦେଲି ରାଗିକିନା ତାପରଦିନ ଯାଇ ନାଁ ପିନ୍ଧିଲି।
ଓହୋ ହଉ ମୁଁ ଯାଉଛି ପଢିବି ଆ?
ଏମିତି ମାନେ ହେଉଛି ଅସୁବିଧା ହେଉଛି ହଁ ହଁ ଯାଉନା ପଢିବ ଯା।